ହାଲୋ।
ହୁଁ।
ହୁଁ। ଯିବିନି ନିଜକୁ ହଁ। ଆଉ ଯୋଉ ଉ କୌଣସି ଜଗନ୍ନାଥଙ୍କ ମନ୍ଦିର ଅଛି?
ହଁ ସେଇଟା ତ ହଁ ଜଗନ୍ନାଥ ମନ୍ଦିର ସେ ଦକ୍ଷିଣ କଳୀ ମନ୍ଦିର ଆଗକୁ।
ହଁ ସେଇ ପାଖପାଖି ଜଗନ୍ନାଥ ମନ୍ଦିରଠୁ। ଆ। ଆ ଟୁ କିଲୋମିଟର ଡିଷ୍ଟାନ୍ସ ରେ ଆ ସେ ଫ୍ରେଣ୍ଡ ର ଘର ହେଲା। ଆଉ ଦକ୍ଷିଣ କାଳୀ ଙ୍କ ମୋ ମା ମନ୍ଦିର ପାଖ ପାଖି ତାଙ୍କ ସେଇଠୁ ତ ବୋଧେ ପାଞ୍ଚ କିଲୋମିଟର ଭଳିଆ ବୋଧେ।
ହଁ ନା ଦକ୍ଷିଣକାଳୀ ମନ୍ଦିର ସେଇଠୁ କେ ତେ ଲାଗୁଚି ତ ଚାରିଶହ ପାଂଶ ମିଟର ଭିତରେ ହବ ଚାରିଶହ ମିଟର କି ତିନିଶହ ମିଟର ହବ।
ଉଁ ଜଗନ୍ନାଥ ମନ୍ଦିରକୁ ପାଖପାଖି? ଓହୋ ତାହଲେ ହେଇଥିବ ଆଉ ମୁଁ ଟିକେ ଉ ଭୁଲି ଯାଇଛି ଆଉ କିନ୍ତୁ ସେଇଠି ପୁରା। ମାନେ ହାପ କିଲୋମିଟର ଭ-ଭଳିଆ ଜଣେ ମୋ ଆମର ଦିଦି ଜଣେ ବାହା ହେଇଚନ୍ତି ତ।
ଆଉ ନାଇ କଣ ହେଇଛି କି ଚାଲିକି ଗଲେ ଲାଗିବ ବେଶୀ ବାଟ ଭଳିଆ। ଯେହେତୁ ଆମେ ବାଇକ ରେ ଯିବା ଆସିବା କଲୁଣି ତ ଆମକୁ ବେ
ଆଉ ତମ ସ ଯୋଉ ରାମ ମନ୍ଦିର ଫତେଗଡ ରାମ ମନ୍ଦିର।
ହଁ।
କେତେ ବାଟ ସେଇଠୁ ତମଠୁ?
ଆମର ଏଠି ଜାହାହେଲେ ବି ହେଇଯିବ ହେଲା ଷୋହଳ। ସେଠୁ କୋଡିଏ ଯାହା ହେଲେ ଚାଳିଶ କିଲୋମିଟର ପରେ ହବ।
ଏତେ ବାଟ ଚାଳିଶ କିଲୋମିଟର। ଏ ହେ କେ ଏତେ ବାଟ ତ ହେଇଯାଉଚି ତାହେଲେ ତମ ମନ୍ଦିର ପାଖପାଖି ତାହେଲେ ତମେ ରହୁନା କି?
ହଉ।
ମନ୍ଦିରଠୁ ତମର ବି ଅ କେତେ ବାଟ ହବ ଦକ୍ଷିଣ କାଳୀ ମାଙ୍କ ମନ୍ଦିର?
ଇଏ ଦ ଆମ ଗାଁଠୁ ଦକ୍ଷିଣକାଳୀ ମନ୍ଦିର ଯାହାହେଲେ ପନ୍ଦର କିଲୋମିଟର ପାଖାପାଖିର।
ଅ ହୋ ଅ ହୋ ଆଚ୍ଛା ଆଚ୍ଛା। ପନ୍ଦର କିଲୋମିଟର ନା? କେତେ ଥର ଯିବଣି? ବୟେଜ ମାନଙ୍କର ଙ୍କ ଅଛି ହଁ ବୟେଜ୍ ମାନଙ୍କର ଙ୍କ ଅଛି ସେମାନେ ତ ପଳଉଥିବେ ଭଟ ଭାଟ କିଣି।
ହଁ ଆମର କଣ ଆମେ ତ ଡେଲି ଏଇଠି ମୁଁ ଆଜି ଯାଇଥିଲି।
ଆମେ ଦୁଇ ଦୁଇ ହଜାର ଉଣେଇଶିରେ ଯେତେବେଳେ ମାନେ ମୁଁ ଆମେ ଯାଇଥିଲେ ଆଶୁଥିଲେ ଅ। ଯୋଉ ସେତେବେଳେ ଆଁ ଯୋଉ। ମାନେ ଆ। ଉଣେଇଶି ନା କୋଡ଼ିଏ ଭଳିଆ ହିଁ ଆ ଫାଷ୍ଟ୍ ଫାଷ୍ଟ୍ ମାନେ ଉଣେଇଶରେ ଲାଷ୍ଟ ଆଡ଼କୁ ହେଲା, ସେଇଠି ଗୋଟେ ଆ ମାନେ ଗୋଟେ ଜଣଙ୍କୁ ମର୍ଡର କରିଦେଇଥିଲେ।
ଦୁଇହଜାର ଉଣେଇଶ?
ହଁ ସେଇ ମାନେ ଯୋଉ ଜଗନ୍ନାଥ ମନ୍ଦିରଠୁ ଆମେ ଆସ୍ ସଥୁଲୁ ସେଇଠି ବୋଧେ ଆଉ ପାଞ୍ଚ କିଲ ପାଞ୍ଚ ସାତ କିଲୋମିଟର ଭଳିଆ ଆମେ ଆସିିଥିବୁ ହେଲା ସେଇ ସାତ କିଲୋମିଟର ଭଳିଆ ଆସ ଆସିକି ସେଇ ସାଇଡରେ ପୁରା ଜଙ୍ଗଲ ଟାଇପର ହେଇଛି ହେଲା ବହୁତ ଜଙ୍ଗଲ ନାଇଁ ମାନେ ଗୋଟେ ଲୋକ ଲୋକଟାକୁ ଅ ପୁରା ମାନେ ମା-ମାରା-ମା-ମାରି ଦେଇଛନ୍ତି ଅଧା କଣ ମାନେ ସେ ମ-ମରିଯାଇଚି କିନ୍ତୁ ଅ ତା କୁ ଗୋଟେ ସାଇଟରେ ମାନେ ବୋଧେ ଦି ତିନି ଜଣ ମାନେ ମ-ମର୍ଡର କରି ପକେଇ ଦେଇଛନ୍ତି ଏଠି ଆଉ।
ଏଇଟା ସାତ କିଲୋମଟର ନୁହଁ, ତାହେଲେ ଏଟା ଅଧିକା ଥିବ ଏଟା ଆମ ଗାଁ ପାଖରେ ପଡିଛି।
ଆଁ?
ଆମ ଗାଁ ଆର ପଟ କଥା କହୁଛି ଗାଁ ଏଇଟା ଯୋଉଟା କହୁଛନ୍ତି ସେଟା ଆମ ଗାଁ ଆରପଟେ ଯୋଉ ଆଗକୁ ଜଙ୍ଗଲ ଟା ଅଛି ଆ ଗାଁ ଆଗକୁ ସେଇ ଜଙ୍ଗଲରେ ସେ ଡାହାଣ ପଟେ
ହଁ।
କାରଣ ମୋର ମନେ ଅଛି, ଆମେ ସେଇଦିନ କଲେଜରୁୁ ଫେରୁଥିଲୁ ସେଇଠି ମୋର ଚପଲ ଖସି ପଡ଼ିଥିଲା, ମୁଁ ଓଲ୍ହେଇକି ଉଠେଇକି ଆଣିଥିଲି କିନ୍ତୁ ମୁଁ ଦେଖିନଥିଲି।
ହଁ।
ତାପରେ ସେଇଦିନ ଉପରବେଳା ଚାରିଆଡ଼େ ଜାଣିଲେ ଯେ ନାଇଁ ସେଠି ଗୋଟେ ଲୋକ ପ ସେ ଲୋକଟା ସେଠି ପଡିଛି ବୋଲି ହଁ।
ଲୋକଟା ପଡିଚି ଯେ ସେଠି ମାନେ ତମର ଚପଲ ପଡିଯାଇଥିଲା?
ହଁ ମାନେ ମୋର ଚପଲ କଣ ରାସ୍ତାରେ ପଡିଥିଲା ଆମେ ସାଇକେଲ ରେ ଆସୁଥିଲୁ ନା, ସେ କିନ୍ତୁ ଲୋକ ଲୋକଟା ଏଇଠୁ କଣ ମାନେ ରାସ୍ତାରୁ ଯାହାହେଲେ ସେ କୋଡିଏ ମିଟର ଭିତରକୁ ପଡିଛି
ଓହୋ ଆଚ୍ଛା ଆଚ୍ଛା। ତାପରେ କଣ ହେଲା?
ତାପରେ ଆଉ କଣ ହବ? ମୁଁ ସେଇଟା ଯେତେବେଳେ ଗାଁ କୁ ଆସିଲା ପରେ ଉପର ବେଳା ସମସ୍ତେ କଥା ହେଲେ, ମୁଁ କହିଲି ଆରେ ମୋର ତ ସେଇଟି ଚପଲ ପଡିଯାଇଥିଲା ମୁଁ କେମିତି ଦେଖିଲିନି।
ହଁ। ସେଇଟି ଚପଲ ପଡ଼ିଲେ କଣ ତମେ ଦେଖିଥିବ ଥୋଡି। ତାହେନେ ତ ତମେ ରୋଡରେ ଯାଉଚ ନା ସେ ତ ଜଙ୍ଗଲ ସାଇଡ ଫାଇଡରେ
ଯେହେତୁ ଲୋକଟା ପଡ଼ିିଲାଣି ଦି ତିନ ଦିନ ହେଲା, ସ୍ମେଲ ତ ହବା କଥା ନା।
ହଁ ସେଇଟା ବି ସ୍ମେଲ ହେଲେ କଣ ଜାଣିପାରିବନି ନା କଣ?
ଆଉ ତାପରେ ଜଙ୍ଗଲ ଜାଗା କଣ ହଁ ଜନ୍ତୁ ଟେଇ କଣ ପଡ଼ିଥିବେ କଣ ହେଇ
ହଁ।
ନାଇଁ ମୁଁ ଯାଇଥିଲି ଦେଖିବାକୁ ଯାଇଥିଲି।
କିଏ ମୁଁ ଜାଣି ବି ପାରିଲିନି
ହ୍ୟାଲୋ।
କେଇ
ହ୍ୟାଲୋ।
ଜାଣି ବିି ପାରୁ
ମୁଁ କହିଲି ଭଏସ ବ୍ରେକ୍ ହଉଛି।
ହ୍ୟାଲୋ। ଶୁଭିଲା?
ହଉ।
ହ୍ୟାଲୋ।
ହଁ।
ମୁଁ କଣ ତମର ସେପଟେ ଖାଲି ଡେଞ୍ଜରୀୟସ୍ ଜାଗା।
ହଁ ଥିଲା, ଏବେ ଆଉ ସେମିତି କିଛି ନାଇଁ ଆଉ।
ଆଗରୁ ଆଗରୁ ଯୋଉ ମାନେ ଅ ଯୋଉ ମାନେ କହୁ ଆମେ କଲେଜ
ହଁ ସେଇ ଜଙ୍ଗଲ ଆରପଟେ କଲ ମାନେ ଜଙ୍ଗଲ କ୍ରସ୍ କରିକି ଗଲା ପରେ ଆଗକୁ।
ଯୋଉଠି ବସ୍ ଷ୍ଟପ ଗୋଟେ ଗୋଟେ ନୟ ଗୋଟେ ଗୋଟେ କଲେଜ ଅଛି ଜାଣିଥିବ। ଅ ବସ୍ ଷ୍ଟପ ପାଖାପାଖି କଲେଜ୍
ହୁଁ ବଡ କଲେ ଆମ ଅଟୋନମସ୍କ କଲେଜ୍ ସେପଟେ ବଡଗାଁ ପଟ ଲାଇନ ରେ ଆଉ ଗୋଟେ ବସ ଷ୍ଟାଣ୍ଡ ରୁ ସିଧା ଭୁବନେଶ୍ଵର ଲାଇନ ରେ ଆଗକୁ ଗଲେ ଓମେନ୍ସ କଲେଜ ଟାପଡେ।
ହଁ ଓମେନ୍ସ କଲେଜ୍। ସେଇ କଲେଜ ଯୋଉ ମୁଁ କୋହୁଚି ଶୁଣ, ହ୍ୟାଲୋ?
ହୁଁ।
ମନ୍ଦିର ମନ୍ଦିରଠୁ କିଛି ସେ ଯୋଉ ମାନେ ମାନେ ରୋଡ ଟା ମେନ୍ ରୋଡ ଟା ହେଲା ମେନ ରୋଡ ମାନେ ଟିକେ ଉଚ୍ଚା ଟାଇପ ର ହେଇ ମାନେ ମାନେ ଗଡଣିଆ ଟାଇପର ସେଇ ଉପରୁ ମାନେ ଅନେଇ ଏମତି ପୁରା ମାନେ ସେଇ ମାନେ ପୁରା ପ୍ରପର ଟା ଦେଖାଯାଉଚି, ହେଲା। ସେ କଣ ଜଙ୍ଗଲ ଫଙ୍ଗଲ କାଟା କୁଟି କରି ରଖିଛନ୍ତି ନା। କଣ କେମତି ଯେ?
ସେଇଟା ଇଏ ମାନେ ଆଗରୁ ଥିଲା ସେଗୁଡା କାଟା କରିଦେଇ
ହଁ ହେଇଆଇଥିବ କିନ୍ତୁ ଭଲ ଜାଗା ପଢ଼ିବାକୁ ମାନେ ପୁରା ସିଙ୍ଗି ପୁରା।
ହଁ।
ହଁ ଦେଖିବା ପାଇଁ କିନ୍ତୁ
ଏବେ କିନ୍ତୁ ସେପଟେ ଏଇ କଣ କି ଖଣ୍ଡପଡା ରୋଡ ଗୋଟେ ଆମର ଗୋଟେ ପାର୍
ହଁ ଖଣ୍ଡପଡାରେ ମନ୍ଦିର ନାହିଁକି ଶିବଠାକୁର ମନ୍ଦିର।
ହଁ ହଁ। ଖ ଖଣ୍ଡପଡ଼ା ଖଣ୍ଡପଡ଼ାରେ ଇଏ ଖଣ୍ଡପଡ଼ା ହୋଇଚି ହଁ ତାର ଆଉ ଆଗକୁ ଗଲେ ନୀଳମାଧବ। କଞ୍ଚିତ ନୀଳ ମାଧବ ଦି ଆଗକୁ ଗଲେ।
ତ ନିଳମାଧବ ତମର କେତେବାଟ।
ଏ ଜାଲେ ପଚିଶ ତିରିଶ କିଲୋମିଟର ହବ, ଯଦି ଏପଟ ବାଇପାସ ରେ ଯିବୁ।
ହଁ। କିନ୍ତୁ ଭଲ ଭଲ ଜାଗା କିନ୍ତୁ ଭଲ ଜାଗା।
ହଁ ନାଇଁ ବଢିଆ ଜାଗା, ସେଇଟା ଗୋଟେ ଆଉ ମର୍ଦରାଜପୁର ଗୋଟେ ଅଛି ଯୋଉ ମନ୍ଦିର ଆମର ହନୁମାନ ମନ୍ଦିର ହଁ, ଗୋଟେ ମୁଣ୍ଡିଆ ଉପରେ ପୁରା।
ହୁଁ।
ମୁଣ୍ଡିଆ ଉପରେ ଗୋଟେ ମା କାଳୀଙ୍କ ମୂର୍ତ୍ତି ଗୋଟେ।
ହଁ, ଦେଖିଲା ଭଳିଆ ଲାଗୁଚି।
ଏ ଖଣ୍ଡପୁରା ଏ ଖଣ୍ଡପୁରା ପଛକୁ ମର୍କରାଜପୁର।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
ଚାଲ ବୁଲିଆ ପାଇଁ
ହଁ। ଯୋଉ ମୁଁ ଖାଲି ଦେଖିଛି ନାରାୟଣୀ ଠାକୁ। ନାରାୟଣୀ ମାଙ୍କର।
ହଁ। ସେଠି ସବୁ ଦେବା ଦେବୀ ଙ୍କ ମୂର୍ତ୍ତି ବି ଅଛି ପଞ୍ଚ ପାଣ୍ଡବ ଠୁ ଆରମ୍ଭ କରି। ହୁଁ। ଶାଢ଼ୀ ମାଙ୍କର।
ମୁଁ କିନ୍ତୁ ଜାଣିଛି ମୁଁ କାଲି ଦେଖିଛି ଦକ୍ଷିଣ କାଳୀ ମା ଙ୍କ ମନ୍ଦିର ଆଉ। କଣ୍ଟିଲୋ ନୀଳମାଧବ। ଜଗନ୍ନାଥଙ୍କର ଯୋଉ ଉପରେ ଅଛି ତା ସାଇଡ ରେ ପାହାଡ କାଟିଲା ଭଳିଆ ଅଛି ମାନେ। ମାନେ ସେ କୋଉଠି ହଁ ହଁ। ମୁଁ ସେତିକି ଖାଲି ଦେଖିଚି। ସୁନ୍ଦର ଲାଗିଲା ଏଇଦିଆ ବହୁତ ସୁନ୍ଦର।
ନାଇଁ ଏଇଟା ଯୋଉଟା କହଲେ ଯେ ମର୍ଦରାଜପୁର ଯୋଉ କହୁଥିଲ ମନ୍ଦିର ଯୋଉଟା। ସେଇଟା ବି ଆହୁରି ବଢିଆ ଲାଗିବ ମାନେ ୟଠୁ।
ନା ମୁଁ ଦେଖିନି ମର୍ଦରଜପୂର୍। ଆମ କଲେଜ କାଉନସିଲଂ ବି ଯାଇଥିଲୁ ସମସ୍ତେ। ହେଲା। କଲେଜ କାଉନସିଲଂ ଯାଇଥିଲୁ ହେଲା ସେପଟେ ଏପଟେ କିନ୍ତୁ ମାନେ କହି ପାରୁନି ସେଟା କିଏ କଲେ । ମୋ ମନେ ନାହିଁ ସେଇ କଲେଜରେ ଆମର ପଡିଥିଲା ଯୋଉ। ପଞ୍ଚାୟତ। ଗାଁ ମାନେ ଭଲ ବଢିଆ କଲେଜ ଟା।
ହୁଁ ।
ନାଇଁ ବଡ଼ କଲେଜ ବି ନୁହେଁ। ଏ ମାନେ ଗୋଟେ କଲେଜ ବି ଆସ ଗୋଟେ ସ୍ମଲ ଛୋଟ କଲେଜ। ପଣି ଛୋଟ ଗାଁ ଗାଁ ଗାଁ ହଁ ଗାଁ ଭିତରିକ ନା। ଜୟ ଜଗନ୍ନାଥ।
ଓହୋ। ଆଜ୍ଞ ଯେଉ ଚାଲିୁଛି ପାଖାପାଖି ଅସୁଧା ଗୁଡ଼ା କଲେଛି।
ହଁ। ଯାଇଥିଲି ମତେ ଭଲ । ସୁଙ୍ଗ ଲାଗ । ତମେ ତ ସେପଟ ପିଲା ନା ତମେ ଏଞ୍ଜୟ୍ କରୁଥିବା ଆଉ।
ହେଲେ ବି ଆମେ ପ୍ରାୟ ହେଲେ ମୁଁ ଅବଶ୍ୟ କହିବାକୁ ଗଲେ ସେତେ ବି ବୁଲାବୁଲି କରିନି। ଏନ୍ତ ପଞ୍ଚାୟତ । ଦେଖିଲାେଳି ଜାଗା ଯୁଡାକ ସେଗୁଡାକ ପା ଏତ ବୁଲା ବୁ ଏବେ ସବୁ।
ନୁଆ ପାର୍କ ଯୋଉଟା ହେଇଛି।
ହଁ। ପାର୍କ ଥିଲା ତ ମୁଁ କିନ୍ତୁ ଆଜି ଯାଇପାରୁିନି।
। ଆମ ହଷ୍ଟେଲ ପିଲାମାନୋନ ଯାଇକି ଆସିଲେଣି ହେରି
ଆଉ ସେ ଗୋଟେ ଚାରେ ଗଲେ ନା ଏଆ ପାର୍କ କ
ହଁ ସେ ପାର୍କରେ ଯାଇକି ବୋଲି ସମସ୍ତେ ଆମ କେତେ ବଢିଆ ହେଇଛି ଲୋକ ଆଛନ୍ତି
ହଁ ପାର୍କ ବୋଲି ଏଠି ଫୋଟ ବି ଦେଖି କଣ ପାର୍କ ବଢିଆ ଅଛି କିନ୍ତୁ
ମୋର କିନ୍ତୁ ଅ ମୁଁ କିନ୍ତୁ ମୋର ବ୍ୟାଡଲଗ ମୁଁ ଯାଇ ମୋର ଦେହ ଖରାପ ହେଇଥିଲା ସମସ୍ତେ ଆମ ମେ କଣ ମୋ ସାଙ୍ଗ ରୁମେଣ ନା ଯାଇଥିଲ ତିନି ଜଣ ଡି ମତେ ଆଣି ଫଟୋ ଦେଖିଲେ।
ହ ମୁଁ ବା ଯ ଯାଇ ଏ ଗୋଟେ ସାଙ୍ଗସାଥିରୀ ବର୍ତ୍ତମାନ ଗାଁରେ ନାହାନ୍ତି। ଆଇ ଏକା ଯାଇକି କଣ କରିବୁ ପା
ରଖୁଚି।
ହଁ ହୋଉ।
ହୋଉ।